ସାଙ୍ଗ କଣ କରୁଚ।
ମୁଁ ଏଇ ଶୋଇଥିଲି ତମେ କଣ କରୁଚ।
ମୁଁ ବସିଚି।
ଖାଇ ପିଇ ସାଇଲାଣି ନା।
ହଁ ଖାଇସାରିଲିଣି ତମେ।
ଉଁ କଣ ଖାଇଥିଲ।
ମୁଁ ଖାଇଥି ମୁଁ ବିରିୟାନୀ।
ଆଛା।
ତୁ।
ମୁଁ ବି ବିରିୟାନୀ ଖାଇଚି।
ଉଁ ହୁଁ
ବିରିୟାନୀ ସହିତ ଆଉ କଣ କଣ ଖାଇଲୁ।
ମୁଁ ବିରିୟାନୀ ସହିତ ଖାଇଲୁ ଖାଇଲି ଡାଲମା ଖ ଆଉ ଆମ୍ଭ ଖଟା ଏଇସବୁ ଆଉ।
ଆଛା।
ଆଉ କିଏ ରୋଷ ମମି କରିଥିଲେ। ଗପ କହିବି।
ହାଁ।
ଓହୋ ମୁଁ କହୁଛି ଶୁଣୁ।
କ।
ଉଁ ଗୋଟେ ଜଙ୍ଗଲ ଥିଲା ସେ ମାନେ ଗୋ ଗୋଟେ ବ ଡ ଗଛଟେ ଥିଲା ସେ ଗଛ ତଳେ ଗୋଟେ ସିଂହ ଶୋଇଥିଲା।
ହୁଁ।
ତାପ ଆଉ ଗୋଟେ ମୂଷା ସିଆଡୁ ଡେଇଁ ଡେଇଁ ଡେଇଁ ଡେଇଁ କି ଆସିଲା। ସେ ସିଂହ ଉପରେ ଡେଇଁ ପଇଲା। ସେ ସିଂହ ତା ଉଠି ପଇଲା ଉଠି ଉଠି ସାଇଲା ପରେ ସେ ମାନେ ପୂରା ରାଗ ଗି ଗଲା ରାଗିକି କହିଲା ମୁଁ ମୂଷା କୁ ଖାଇଦେବି। ମୂଷା କହିଲା ମତେ ଆଜି କ୍ଷମା କରିଦିଅ। ମୁଁ ଆଉ ତମ ସହ ଏମିତି କେବେ କରିବିନି। ତମେ ମତେ ଛାଡିଦିଅ ଆଉ ଦେଖିଆ ମୁଁ ତମକୁ ଦିନେ ସାହାଯ୍ୟ କରିବା ପାଇଁ ଆସିମି। ତମେ କୌଣସି ଅସୁବିଧାରେ ଯଦି ଥିବ ମତେ ଡାକିବ ମୁଁ ଆସିବି। ସେଇଠୁ ପୁଣି ତାପ ସେଇ କଥା ଶୁଣିକି ତାକୁ ମୂଷା ଛାଡିଦେଲା। ଦିନେ ଏମିତି ମୂଷା ଯାଉଥିଲା ଶିକାର କରିବା ପାଇଁ। ଇଏ ସେ ଫସିଗଲା ଗୋଟେ ଜାଲ ଭିତରେ ଫସିଗଲା ତାପରେ ସେ ମୁ ସା କୁ ଡାକିଲା ମୂଷା ସ ସେଇଠୁ ଆସିଲା ଆସିକି ସେ ଜାଲ ସବୁକୁ କାଟିଦେଲା। କାଟି ସାଇଲା ପରେ ମୁଁ ନେ ସେ ଠି ସିଂହ ବାହାରିକି ଆସିଲା ସିଂହ ତାପରେ ମୂଷା କୁ କହିଲା। କେହି ଛୋଟ ବଡ ନାହାନ୍ତି ସମୟରେ ସମହୁ ସାହାଯ୍ୟ କରିବା ପାଇଁ ଆସିଥାନ୍ତି। ତାପରେ ସେ ମୂଷକୁ ଧନ୍ୟବାଦ କହିକି ସେ ଦି ଜଣ ତାଙ୍କର ବାଟରେ ପଢେଇଲେ ଆଉ। ଆଉ ତମ ଗୋଟେ କହୁନ?
ନାଇଁମ।
ହ୍ୟାଲୋ।
ହଁ ର ମୁଁ କହୁଛି ରା। ଆ ଗୋଟିଏ ଉମ ଉ ଉ ଗୋଟେ ଯାଇଥିଲା ସେ ସବୁଦିନ ଅ ଜଙ୍ଗଲ କୁ ଚରିବାକୁ ଯାଏ। ଏ ଜଙ୍ଗଲକୁ ଚରିବାକୁ ଯାଏ ଡିନି ସେ ସବୁ ଦିନ ଯାଏ ତା ସଆ ଖାଇକି ଆସେ ଆଉ ତାର ଗୋଟେ ଛୋଟ ଛୁଆ ଟା ଅଛି। ସେ ଏ ଯାଇଥିଲା ଏ ଦିନେ ମାନେ ସେ ଯାଇଥିଲା ଆ ଆ ଇଏ କରିବାକୁ ଚରିବାକୁ ଯାଇଥିଲ। ଅ ବିଲକୁ ଗୋଟେ ବାଘ ଆସିଲା କହିଲା କି ମୁଁ ଆଜି ତତେ ଖାଇଦେବି ସେ କହିଲା ନା ମୋର ଗୋଟେ ଛୋ ଟେ ଛୁଆଟିେ ଅଛି ତମେ ମତେ ଖାଅନା ମୁଁ ମୋ ଛୁଆକୁ ଯାଇକି କ୍ଷୀର ପିଆଇକି ଆ ପିଲେ ତ ତାପରେ ତମେ ଖାଇବ ସେ ସେତେବେଳେ ସେ କହିଲା ଉଁ ଉ ଉଁ ତାପରେ ସେ କହିଲା କହିଲା କି ଆଉ ତମେ ଯଦି ଇ ମତେ ଛା ଛାଡ଼ିଦେଲେ ମୁଁ ଯାଇକି ମୋ ଛୁଆକୁ କ୍ଷୀର ପିଇକି ଆସିଲି ତମେ ଖାଇଲେ ହବନି ଆଉ ସେ ବାଘ କହିଲା ହଉ ମୁଁ ତତେ ଛାଡୁଛି ତୁ ଯା। ଖାଇକି ଆସ ଚିବୁ ସେ ଯାଇକି ଏ ଛୁଆକୁ କ୍ଷୀର ପିଏକି ଆସିଲା ଆସିଲା ପରେ କହିଲା କି ଉମ ମତେ ତୁ ଖାଇଦେ। ସେ କହିଲା ନା ମୁଁ ଦେଖୁଥିଲି ତୁ ଆସୁଛୁ କୁ ଆସୁ ତୁଛୁ କି ଆସୁନୁ ଏଇଟା ମୁଁ ଦେଖୁଥିଲି। ମୁଁ ତୋର ଇଏ ଦେଖିକି ମୁଁ ତତେ ଛାଡି ଦିଅ ଛାଡି ଦଉଛି ସେ ଛାଡିଦେଲା।
ଭଲ କାନଟା କହିଲ ଆଉ।
ଆଉ?
ଆ ତମ ତ ଭଲ ଭଲ କାହାଣୀ ସବୁ ଜାଣିଛ ଆଉ ତମ କିଏ କ କହିଲା କାହାଣୀ ସବୁ?
ମୁଁ ଦେଖିଥିଲି ଏଇ ମୋବାଇଲରୁୁ ଆଉ।
ଆଛା ମୁଁ ବି ସେଇ ମୋବାଇଲୁ ଦେଖୁଚି ନହେଲେ ମୋର କାହାଣୀ ବହିରୁ ପଡି ଦଉଛି ଆଉ। ତମ ସିଆଡେ ବର୍ଷା ହଉଛି?
ନା ଭୋଉତ ଜୋର ଆସିଲାଣି ଏବେ ହବ।
ଆବୁ ଦାଉ ହେଇଯାଆନ୍ତା ବର୍ଷା ଭଲ ହବ।
ହୁଁ।
ଆ
ଗରମ ଏମିତି ଲାଗୁଚି ଯେମ ଦେହାତ ଖାଲି କଁ ହେଇଯାଉଛି।
ଆଉ କା ଛୁଆ?
ଉମ ଆଉ ଗୋଟେ କୋଉ ନହେଲେ ଗପ।
ଆଉ ଗୋଟେ ଗପ କହିବି?
ହଁ କ। ହ
ହଉ କହୁଛି ର ରୁହ କହୁଛି ଟିକେ ଭାବିକି।
କ।
ସେ କହୁଛି
ତମକୁ ଗପ ଶୁଣବା ପାଇଁ ଭଲ ଲାଗେ ନା?
ହଁ।
ମତେ ବି ବହୁତ ଭଲ ଲାଗେ ଟିକେ ମୁଁ ଭାବି କହୁଛି ରୁହ।
ଟାଇମ ଖତମ।
କହୁନୁ।
ହଁ ର ମାନେ ମନେ ପଡୁନି ମନେ ପଡ଼ିଲେ କିଇବି ଟିକେ ରହିଯା।
ହଁ। ପଞ୍ଚା।
ଆଉ ଶୁଣୁ ମୁଁ କହୁଚି ଗୋଟେ ପିଲାଟିଏ ଥିଲା ଦିଇ ଜଣ ସାଙ୍ଗ ଥିଲେ। ଏ ସେମାନେ ଗୋଟେ ଗାଁରେ ରହୁଥିଲେ। ସେ ଦିଇଜଣ ପଞ୍ଚମ ଶ୍ରେଣୀରେ ପଢୁଥିଲେ ହେଲା? ଆଉ ସେ ଦିଇ ଜଣ ମାନେ
ହ
ମାନେ ଦିଇଜଣ ପଞ୍ଚ ଶ୍ରେଣୀରେ ପଢୁଥିଲେ ଏକାଠି ଖେଡୁଥିଲେ ବୁଲୁଥିଲେ ସବ କରୁଥିଲେ ସେ ସେ ଦିଇଜଣ ମାନେ ବହୁତ ଭଲ ସାଗେ ଇସ୍କୁଲରେ ଠକିନା ହେଲା ଏଁ ସେ ଦିଇଜଣ ଅ ଅ ସେଦି ସେ ଦିଇଜଣ ଅଲଗା ଅଲଗା ହେଇକି ଦିଇଜଣ ଦିଇଜଣ ଦିଟା ମାନେ ଦଳରେ ସେ ବହୁତ ଚିନ୍ତାରେ ପଡିଗଲେ ଖେଳ ଚାଲି ଯିବା ବେଳେ ହଠାତ୍ ଆଉ ଯୋଉ ଜଣ ସାଙ୍ଗ ଥିଲା ତାର ଷ୍ଟିକ ଭାଙ୍ଗିଗଲା। ଇଷ୍ଟକ୍ ଭାଙ୍ଗିଲା ଯେହେତୁ ସେ ପୁରା ବହୁ ଚିନ୍ତାରେ ପଡିଗଲେ ଦିଇ ଜଣ। ଇଷ୍ଟିକ୍ ନଥିଲେ ଦଳ ହାରିଯିବ ଇଷ୍ଟିକ୍ ନଥିଲେ ଦଳ ହାରିଯିବ।
ହୁଁ।
କଣ କରିବେ ଭାବି ଭାବିକି? ଆଉ ଜଣେ ସାଙ୍ଗ ଏସବୁ ଦେଖୁଥିଲା ତାପରେ ଗୋଟିଏ ହାତର ଇଷ୍ଟକ୍ ଥିଲା ଯାହାକୁ ତା ବାପା ବାପା କଷ୍ଟ କରି କିଣି ଦେଇଥିଲେ ତା ବାପା ଆଉ ଆଉ ଯୋଉ ସାଙ୍ଗ ତା ସାଙ୍ଗକୁ ଆଣିକି ତା ଇଷ୍ଟିକ୍ ଦେଲା ସେଏଠୁ କଣ ହେଲା ନା ସେ ଇଷ୍ଟିକରେ ତା ବଦଳ ଜିତିଗଲା। ତାଙ୍କ ଘରେ ଯେତବେଳେ ଜିତିଗଲା ତା ଯୋଉ ସାଙ୍ଗ ଇଷ୍ଟିକ୍ ଦେଇଥିଲା ସେ ମାନେ ବହୁତ ଖୁସି ହେଇଗଲା କାରଣ ତାକୁ ସେ ଇଷ୍ଟକି ତା ବାପା ଆଣିକି ଦେଇଥିଲେ ନା ସେଇଥିପାଇଁ।
ସେଠ ହୁଁ
ଆଉ କହୁନା ଆଉ କଣ ଶିଖିକ?
ମୁଁ ଆଉ କିଛି ଶିଖିନି।
ନା ଆଉ ସବୁ ଭଲ ତମର?
ମୋର ଏଇ ସବୁ ଭଲ।
କୁଆଡେ ଯାଇନା କଲେଜ୍ ଫଲେଜ୍?
ହଁ ଆଜି ଯାଇଥିଲି ଜଣେ ସାଙ୍ଗ ସହିତ କଲେଜ୍।
ଉଁ ହୁଁ କ୍ଲାସ ସରିଲା?
ହଁ କ୍ଲାସ ହେଲା ଅ।
ହଁ କେତେ ଟା?
ଦିଇଟା। ସେ ଆମ କୁ।
ଓହୋ ତମେ କ ଦିଇଟା ପୁରା କ୍ଲାସ କରିକି ଆସିବୁତ୍?
ହଁ ଗୋଟେ ର ଅଧା କଲେ ଆଉ ଗୋଟେ ପୁରା ପକି ଆସିଥିଲି ଆଉ
ହ ଆଉ କାଲି ସୋମବାର ଦିନ ଯିବା।
ହଁ।
ଓହୋ ଆଉ ଏ ତମର ଏକ୍ଜାମ ଫେଜାମ କେବେ ହବ?
ହଁ ଜାଣିନି କଣ କରିବା? ସେ
ଆଉ?
ଆଉ ତମେ ଯାଇନ କୁଆଡେ?
ତମେ ସେ ବର୍ଷ ବଥେଇଛି ନା।
ହଁ
କାଲି ହେଇଥିଲା ବର୍ଷା?
ହଁ କାଲି ବି ହେଇଥିଲା। ହଁ ଯାହା ଗରମ ପୁରା ମୁଣ୍ଡ ଟା ଖରାପ ଗରମ ହଉଛି।
ଆଜି ବି ପୁରା ଗରମ ହେଉଥିଲା ସକାଳ ଆଜି ବି
ଆଜି
ହଁ ଆଜି ତ ବର୍ଷ ହଉଛି ଯେ ପୁରା ଜୋରରୁ କାଲି ବି ଏତେ ଜୋର ରୁ ଏତେବେଳେ ଉଠେଇଥିଲା ହେଲାନି କିନ୍ତୁ ଏ ହେଲା ଖରା ହେଲା ହେଲା ଖରା ହେଲା
ହୁଁ ଆଉ?
ନାଇ ଆଉ ସବୁ ଭଲ ଆଉ କଣ?
ନା ମୋର ବି ସବୁ ଭଲ।
ତମେ ଯାଇଥିଲ କଲେଜ ଯାଇଥିଲ ତମର କ୍ଲାସ ହେଲା।
ହଁ ଆମର ଆଜି ଗୋଟେ କ୍ଲାସ ହେଲା ସାର୍ କଲେ। ଆ ମ୍ୟାାମ ଆସିନଥିଲେ ସୋମବାର ଦିନ ଆସିବି କରିବି। ଆଉ?
ହଁ ସବୁ ଭଲ ଆଉ କଣ।